ହ୍ୟାଲୋ।
ହୁଁ ହାଲୋ।
କଣ କରୁଚୁ?
ନାଇଁଲୋ କିଛି ନାହିଁ ଏବେ ଟିକେ ତୋରା ସହିତ କଥା ହଉଥିଲି କଥା ହେଇ ସାରିକି ଅଛି ଆଉ।
ହୁଁ ହୁଁ ତା ଫୋନ କେତେ ପଡିଲା।
କାହାର ଡରା ର।?
ହଁ।
ଡରା ରଫନ୍।
ହଁ।
ତେଇଶି ହଜାର।
କଣ ଆଣିଲା କୋଉ ଫୋନ?
ହଁ ଭିଭୋ ଭିଭୋ କଣ ଗୋଟେ ଭୁଲିଗଲି।
ଓହୋ ୱାଇ ଟ୍ୱଣ୍ଟିୱାନ ନା ଭି?
ଭି କି ୱେଇ ଦେଖ ଏବେ କନଫ୍ୟୁଜ ହେଲେ ଯଦି ହେବୁଆ ଦିଟା କହିନଥାନ୍ତି ବୋଇଲେ ମୁଁ କହିପାରିଥାନ୍ତି।
ହଉ ଥାଉ। ଆଉ କହନା, ଆଉ ତା ଦଉଚନ୍ତି ଠିକ୍ ରେ ପଇସା ସେଠି?
ସିଏ ସେଇଠି ମୋବାଇଲ ଭାଙ୍ଗିବାଠୁ ସେ ଆଉ ଗଲାନି ଛାଡିଦେଲା।
ଛାଡିଦେଲା ହେଲେ ମୋବାଇଲ୍ ଭାଙ୍ଗିଲା ଯେ ଆଉ ଗଲାନି।
ନାଇଁଲୋ ସେମାନେ କାମ ଦେଖେ ତାଙ୍କେ କହୁଛନ୍ତି ନଅଟା ଧିଏରୁ ସାତଟା ବୋଲି ହେଲା। କିନ୍ତୁ ଏମାନଙ୍କୁ ଛ ସକାଳ ଛଅଟା ରୁ ଡାକୁଚନ୍ତି। ନ ଖାଇ ନ ପିଇକି ବାରଟା ଘଣ୍ଟେ ଯାଏ କାମ କରାଉଚନ୍ତି, ତାପରେ ଖାଇ ପିଇକି ପୁଣି ଆହୁରି ଯାଇକି ରାତି ଆଠଟା ନଅଟା-ନଅଟା କରିଦଚନ୍ତି ସାଢେ ନଅଟା-ନଅଟା। ଶୋଇଲା ବେଳେ ବେଶୀ ପ୍ରେସର୍ ପାଠପଢା ପିଲା
ହଁ ତମେ ଗୋଟେ ଟାଇମ୍ କହିବ ସେ ଟାଇମରେ ଜଣେ ଯିବ ନା ତମେ ତାପରେ ଆଡ୍ କରଲେ ଆଉ ହବ କି।
ଯୋଉଦିନ ମୋବାଇଲ୍ ଭାଙ୍ଗିଲା ଶୁଣେ ଯୋଉ ଦିନ ମୋବାଇଲ୍ ଭାଙ୍ଗିଲା ସାଢେ ପାଞ୍ଚଟାରୁ ଆସିବା ପାଇଁ କହିଥିଲେ ସାଢେ ପାଞ୍ଚରେ ଛଅଟା। ଯେ ସେମାନେ ହଁ-ହଁ ମ ଦେ କି ଛଅଟା ସାଢେ ଛଅଟା ରେ ଯାଇକି ହଁ ଯାଇକି ହସ୍ ସେମାନେ ଭାବିଲେ ଜଲଦି ପଳେଇ ଆଇବ ବୋଲି ଆଉ। ଯେତେସବୁ ପିଲାକୁ ଡାକିଥିଲେ ହେଲେ ଉଁ ଦଶଟା ହେଲା ଦଶଟା ଏଗାରଟା ଭୋକ ହଉନି କିଲୋ ଆମେ ଧି ରେ ବସିଥିଲେ ସିନା ଭୋକ ହବନି, କାମ କରୁଥିଲେ ଆଉ ଗାଡି ଫାଡି ଅଣାହେଲା ଲୋଡିଙ୍ଗ୍ କରାହଉଥିଲା ଏ ନମ୍ବର ପକା ଏଇଟା ସେଇଟା ତ ହୁଁ ଭୋକ ହେଲା ଏଗାରଟା କି ଏଗାରଟା ଅଧେ ବେଳେ ଖାଇଲେ।
ହଁ।
ଏମତି କଣ୍ଟିନ୍ୟୁ କଲେ ତିନିଟା ଯାଏ ନା କଣ କଲେ-କଲେ ତୁ ପ୍ରେସର ହେଉଚି ବେଶ ଶୀ ଆଉ ରାତି ଆଠଟା ଅଧେ ଆଉ ଦିନେ ଘରକୁ ଆସି ସାରିଥିବେ ଆଉ ପୁଣି ଡାକିବେ ଯିବ।
ବାପରେ ଭଲ ହେଲା, ମାସେ ହେଇଥିଲା ନା ନାଇଁ?
ନାଇଁ କେତେ ଦିନ ଗୋଟେ ହେଇଥିଲା ସେ ପଇସାଟା ଦୁଇ ହଜାର କି ବାଇଶ କେତେ ହଉଚି ଦେବେ।
କେବେ ଦେବେ?
ହଁ ଦେବେ ଏବେ ଗୋଟେ ଦେବେ।
ଛାଡ଼ି ତ ସାରିଲେଣି ଦେଇଥାନ୍ତେ ଦେବେ, ଆଉ ଇଏ ଯାଉଚି ର ଉଁ ଜ୍ୟୋତି ଯାଉଚି, ଜ୍ୟୋତି ନା ରଶ୍ମି କିଏ ଯାଉଥିଲା? ନାଇଁ।
ହଁ ରଶ୍ମି ତାର ଟି ଭିି ଏସ୍।
ହଁ ହଁ।
ଅଲଗା ସୋରୁମ୍ ହଁ ସେ ଯାଉଚି ସେ କଣ କରୁଚି ଜାଣିଚ ଏଇ ଯୋଉ କମ୍ପୁଟରରେ ଖାଲି ନମ୍ବର ଟିକେ ଆଡ୍ କରୁଛି, ନମ୍ବର୍ ଖାଲି ଚଢଉଚି।
ହଁ, କେତେ ଟଙ୍କା?
କାହାର ତାର ଚାରି ହଜାର୍ ବୋଧେ।
ଆଚ୍ଛା।
ହଁ ଚାରି ହଜାର୍।
ହଁ ହଉ ତୁ କାଲି କହିଲୁ ସେ ପିତ ଭାଇଙ୍କୁୁ ଟ୍ୟୁସନ୍
ନାଇଁ କହିନି ଆଉ କାଲି ତୁ ଆଇକି ଖାଲି ଗପୁଚି ଯେ ଗପୁଚିଯେ ସେ ଆରତୀ ଦିଦି ଠାରେ ଏକେ ଲେଖୁଥିଲି କେତେବେଳେ ପଇସା ଆଇଲା କେତେଲେ କଣ ୟାଡେ ଟାଇପିଂ କରୁଥିଲି ଧରି ଲେଖୁଥିଲି ଆଜି କହିବି ଲୋ ଭୁଲି ଯାଇଥିଲି ମୁଁ। ମୁଣ୍ଡ କିଛି ଠିକ୍ ରହୁନାହିଁ ଯେ ଆଉ।
ସୁମି ବେଶୀ ହେଉଛି ହୁଁ। ସେ ଆରାମରେ ମତେ ତାପରେ ମୋ ଭଉଣୀ କରିଥିଲା ମୁଁ ଦେଖୁଥିଲି ଏବେ ଟିକେ ତା କମ୍ କର୍ କିଛି ନାଇଁ।
ତାକୁ ତା ଠାରୁ କଥା ହେଇ ସାରିଲେ କହିବୁ ବିନୁକୁ କଲ୍ କରିବ ବୋଲି ହେଲା।
ହଁ ହଁ ବି କଥା ବି ତା ପରେ ତାକୁ କହିବି କରେ। ମୋ ଭଉଣୀ ସହ କଥା ହେଉଛି
ଟାଇମ୍ ତ ନାଇ ଘରେ।
ସିଏ ତାକୁ କହିବୁ ନହଁ ତାକୁ କହିବୁନୁ ଶୁଣେ ଶୁଣେ ଶୁଣ ତାକୁ କହିବୁନୁ କି ତୁ ଜାୁଣୁଛୁ କେ ସେ କେତେଟା ଅଡର ନେଲା ବୋଲି ହେଲା। ତାକୁ ଖାଲି ତାକୁ ପଚାରିବୁ କେତେଟା ଅଡ଼ର ନେଲୁ କଣ କଲି ହେଲା।
ହଁ ହଁ ହଁ ନାଇଁ ମୁଁ ତ କହିବ ଯେ ତ ଭଉଣୀ ସହ କଥା ହଉଥିଲି ବୋଲି କହିବ ମତେ। ଇଥର ତିନିଥର କଲାଣି ଏବେ ବି ବୋଧେ ଚଲେଇଛି କି କଣ ହେଲା। ଆଉ କିଛି ଭଲ କରିବିନି ସେ କରୁଚୁ ନା ନାଇ ଅତି ଗୋଟେ ହୁଁ ଆଉ ହୁଁ କଲ୍ୟାଣୀ ର
ହଁ
ଭାଇ ଭଲ ତାର ସାଇକଲ ଧରି ବୁଲୁଛି ଆଉ। ଯେତେବେଳେ ବି ଟିଉସନ ମୁଁ
ତୁ କୋଠେ ଅଛୁ?
ଫେରିଲା ବେଳେ ଝୁଲୁ ସେଇ ଘରେ ଅଛି। ସେ ପଢ଼ାପଢ଼ି ମୋଟେ ଫେଗରେ ସେବଡ ଫାଇଗରେ ତାଲା ଗୁଲୁ ଗୁଲୁ ସାଇକେଲ ଧରିକି କଲ୍ୟାଣୀର ବଢିଆ ଆଉ କାଲି ସେଇଥିଲା ତ ଆଗ ଦେଖିଲି ଯାଇଛ ଜିମ ନାଇ ଏକ୍ସରସାଇଜ କରି ସେଇଠି
ହୁଁ
ସାଙ୍ଗ ତିନିଟା ଥିଲେ, ସାଇକେଲ ଥିଲା ମୁଁ ପିଲାଙ୍କୁ ଦେଖି ସାଇକେଲ ଡାକିଦେଲି, ମୁଁ କହିନି ଅଛି ସେ ଭିତରେ ବସିଲେ ମୋବାଇଲରେ ଖେଳଥିଲେ ବ
ମୁଁ ଦେଖିନି ତା ଭାଇ କୁ ଲ
ଦେଖିଲୁ, ଏଇ ଆମ ସ୍କୁଲ ତ ଯାଉଥିଲା ବୋଲି ଦେଖିଛୁ ସେ
ହଁ
ସେଡାକୁ ବି ଦେଖି ସାନଟାକୁ ସାନଟେ ଏଡିକି ହେଇକି ଥିଲା ଛୋଟେ ଏବେ ଯେ
ପୁଅ ପିଲା ଏମିତି
ହଁ ପରା ବଢି ଯାଉଛନ୍ତି କେତେବେଳେ ଯଣାପଡୁନାହାନ୍ତି। ଏବେ ଆମ ମାମୁଙ୍କ ପୁଅ ସୋନୁ ସେତେ ଇଏ ବଡ଼ ନ ପା
ହଁ ମୁଁ ଦେଖିଲି ଚିନି ଦଉଛି ଲୋ ତୋ ଭାଇକୁ ଦେଖିଲେ ମୁ ଚିହ୍ନି ଦଉଛି ମାମୁଁର ପୁଅକୁ
ହଁ ହେଲା ଦେଖିଲୁଣି ନା ଏତେ ଥର ଚିହ୍ନି ହଉନି।
ହୁଁ
ହୁଁ ଆଉ କଣ ହେ
ମୁଁ ଗରମ ପଖାଳକୁ ଆଳୁ ଭରତେ ଖାଇଲି। ଗରମ ପଖାଳ କୁ ଆଳୁ ଭରତା
ବଢିଆ ଆଉ କଣ କରୁଛନ୍ତି ସାଙ୍ଗମାନେ?
ନିବେଦିତା ଆଉ ମୁଁ ତ ଅଛୁ ଆଉ।
ଆଚ୍ଛା ଆମର ଏବେ ଭାର ଅଣା ଚା ମାନେ ଚାଲିଛି ଏମିତି। ଆହୁରି ଆଗକୁ ଭୋଜିଅଛି ଆହୁରି ଭାର କିୟୁଁ କିନ୍ତୁ ଏବେ ବି ଚାଷିଉଥର ବାବା ପହରିଦିନ ଯାଇଥିଲେ ପହରଦିନ। ତା ପୂର୍ବ ଦିନ ମିଠା ହେରିକା ସବୁ ଆଣିଥିଲେ ଖଜା ମିଠା। ସବୁ ଆଣିଥିଲେ ସେଦିନ ରାବିଡି ଆଣିଥିଲେ ଖାଇଲି ନାଇଁ ଖଜାମି ମୋ ବଡ଼ବୋଉ ଏଠି ରହିବ। ତାପରେ କାଲି ଆମର ସେ ଯୋଉ ନେନା ଘର ତାଙ୍କେ ଯାଇଥିଲେ‌ ନେନା ଗାଁ କୁ ତାଙ୍କେ ଆସିଲେ ଯେ ସେତେବେଳେ ତାଙ୍କେ ବି ନେଇକି ଆସିଥିଲେ ବାପ ଘରୁ ଭାର ତାଙ୍କ ଆଣ୍ଟି। କାଲି ସବୁ ବାଣ୍ଟିଲେ ନିମିକି ଫିମିକି ସବୁ କେତେ କଣ ଦେଇଥିଲେ। ଆଉ ଜଣେ ସେ ଯୋଉ ଶିବା ଘର ମୁଁ ଯାହାକୁ ଟ୍ୟୁସନ କରୁଥିଲି ତାଙ୍କେ ବି ଯାଇଥିଲେ ଗାଁକୁ ତାଙ୍କେ ବି ସେ ତାଙ୍କ ଆଣ୍ଟିି ବି ଭାର ନେଇକି ଆସିଥିଲେ କାଲି ରାତିରେ ତାଙ୍କେ ବି ମିଠା ନିମିକି ସବୁ ନେନା ଘର ରସଗୋଲା ଗୁଲାବଜାମୁନ ଆଙ୍କର ରସଗୋ ରସଗୋଲା ଗୁଲାପଜାମୁନ ଖଜା ମିଠା ସବୁ ଦେଇଛନ୍ତି।
ଯେ କଣ ତାଙ୍କର କଣ ପର୍ବପର୍ବାଣୀ ଥିଲା ନା କଣ?
ନାଇଁ ମ ଏମିତି ଗଲେ ଭାର ଆଣୁନାହାନ୍ତି ବାପ ଘରୁ। ଗଞ୍ଜାମ ପଟେ ଜାଣିନୁ ଯେତେବେଳେ ଗଲେ ଭାର।
ହଁ। ହଁ ଏପଟରେ ଟିକେ ଏତେ ନାହିଁ ନା ହୁଁ।
ଏପଟେ କଣ ପୂଜା ପୂଜି ହେଲେ ଏମିତି ଦେବେ ବାପଘର। ମାନେ ରଜ ହୋଉ ରଜ ଭାର ଦଶ ଦଶହରା ଭାର ସାବିତ୍ରୀ ଭାର ଏପଟେ ସେମିତି ଆମ ଗଞ୍ଜାମ ନାଇଁ ଯେତେବେଳେ ଝିଅ ଗଲା ଆସିଲା ଆସିିକି ବଢି, ପାମ୍ପଡ, ଆଚାର, ତାପରେ ମିଠା, ପିଠା, ଖଜା ସବୁ ଉଖୁଡା ମୁଢି ସବୁ ଦେବେ ଆଣିବେ। ବାଣ୍ଟିବେ।
ହୁଁ।
ସବୁବେଳେ ନେନାହର ଗଲେ ସାଙ୍ଗେ ଯେତେବେଳେ ବି ବର୍ଷକୁ ତିନି ଥର ଯାଆନ୍ତୁ। ସେଇତିନି ଥର ଆଣିଥିବେ ଏଟା ବସ୍ତା ବସ୍ତା ପେଢି ପେଢି ସବୁ। ବାଣ୍ଟା ହବ ଏଇଠି। କାଲି ଡାକୁଥିଲେ ତାଙ୍କ ମୁଁ ଟିଉସନରେ ଥିଲି ତାଙ୍କ ମା କଲ କଲେ। ଆସ ଟିକେ ବାଣ୍ଟି ଦୋବୁ ବୋଲି ମୁଁ କହିଲି ମା ଆମର ଅଁ ଅଚୁତ୍ ଆମେ ଆଉ ବାଣ୍ଟିବୁନୁ।
ହୁଁ।
ନାଁ ହୋଉ ହଉ ଠିକ୍ ଅଛି। ଖାଇଦେବି ଯାଉଛି ମିଠା ଟିକେ କହି କହି ଇଛା ହେଲା। ହଁ ତାଙ୍କେ ଆଉ ନେନା ବାଣ୍ଟିିଲା। ମୁଁ କହି କହି ଇଛା ହେଲା ମତେ ଖାଇ ଦେଇଥିବି କାଲା ଗୁଲାମ ଯାମୁନୁ କଲା ଯାମୁନୁ। କିନ୍ତି ଲାଗୁଛି ଯେ ପାହାଡ ହେଇକି ରହିଛି
ସେ ଧଳା ରସଗୋଲା ଛେନାକହୁଚି ସେଇଟାକୁ।
ମୋର ଗୁଲାବ୍ ଜାମୁନ୍ ଏକା ଫେବ୍ରେଟ୍। ଆଉ ତାଡିଆ ଖାଇଚ?
ତାଡିଆ ଖାଇଚି ତ।
ହୁଁ ତାଡିଆ ବି ବଢିଆ ଲାଗେ।
ନାଇଁ ମୁଁ ଗୋଟେ ଖାଇବି ଦିଟା
ମୁଁ ଖାଇଦେବି ତାଡିଆ, ଓଃ। ସବୁଠୁ ବଢ଼ିଆ।
ମୋ ମାମାଙ୍କର ତାଡିଆ ବହୁତ୍ ପସନ୍ଦ, ବଡ ମାମାଙ୍କର ତାଡିଆ। ସବୁଦିନ ରାତିରେ ଗୋଟେ ଖାଇବି। ସବୁଦିନ ରାତିରେ ଗୋଟେ- ରାତିରେ ଗୋଟେ।
ମୋର ବି ଖାଇଦେବି ହେଥିରୁ ଦି ଟା ମିଠା। ହୁଁ। ଖତମ୍ ଖଜା, ମିଠା ଗଦା ହେଇଚି।
ଉଁ- ହୁଁ।
ମତେ ଏତେ ପସନ୍ଦ୍ ନାଇ, ହେଲେ ଏବେ ଟିକେ ଟିକେ ଖାଇଲେ ହବ। ରସ୍ ଗୁଲା, ଗୋଲାବ୍ ଜାମୁନ୍ କିଏ ଛାଡୁଚି। ସେୟା କଥା।
ସେ ଗୋଲା
ହୁଁ, ଗୁଲାବ୍ ଜାମୁନ୍। ରସ୍ ଗୋଲା ବଲେ ଯଉ ବଡ ବଡ ହେଇକି ପୁରା ଛେନା ରସ୍ ଛେନା ନାହିଁ, ସେଇଟା ହିଁ ମୁଁ ଖାଏ। ନହେଲେ
ହଁ ସେଇଟା ମତେ ଭଲ ଲାଗେ ସେଇଟା।
ହୁଁ।
ବହୁତ୍ ଦିନ ହବ ଖାଇନି, ଖାଇବି କେବେ ହେଲେ ଟିକେ।
କାଟି କି କରେ।
କାଟିକି କରିବୁ, ନାଇଁ ତୁ ସୁମି ସହିତ କଥା ହ। ମୁଁ ଟିକେ ପ ନେ ସୁମି ସହିତ କଥା ହ। ମୁଁ ଟିକେ ଡୋରା କୁ କହିବି ସେ ଲଗଇନ୍ ବିଷ୍ ରେ ତାପରେ ମୁଁ ଫୋନ୍ କରିବି ହେଲା। ଟା-ଟା।
ଟା-ଟା।